ହଁ ମ୍ୟାଡ଼ାମ ନମସ୍କାର ।
ହଁ ନମସ୍କାର ।
କଣ କରୁଛନ୍ତି?
ଆ ବସିଥିଲି ଆଉ, ଠାକୁର ପୂଜା କରିକି।
ଆଛା, ଗାଧେଇକି ପୂଜା ସାରିଲେଣି?
ଆଜ୍ଞା ।
ଆଛା, ମୁଁ ତ ଶୋଇଛି ଏଯାଏଁ ଉଠିବି ନାହିଁ ।
ହ ଝିଅ ତ ଆଉ ଚଳିବ ।
ହଁ, ଆଉ ବର୍ଷା ହଉଚି?
ବର୍ଷା ହେଇଥିଲା, ସକାଳୁ ଟିକେ ଟିକେ ହଉଥିଲା, ବର୍ତ୍ତମାନ ଛାଡି ଗଲେ, ଖରା ହ ଅଛି ଆଉ
ଆଛା, ଖରା ହେଲାଣି?
ଆଜ୍ଞା।
ନ ନାଇଁ ମୁଁ ଶୋଇଥିଲି ଉଠିକି ଟିକେ ଫ୍ରେଶ ହେଇକି, ପୁଣି ଆସିକି ଶୋଇଛି ଆଉ
ହ ହୋ।
ଆଉ ଆଜି ଖାଇବା କଣ ହଉଚି?
ଖାଇବା ଆଜି ହବ ଭଜା ହେରିକା ହବ, ପୋଟଳ ହେ ରିକା ଅଛି। ଆଉ ଯୋଉ ତର୍ ତରକାରୀ ହବ ଛୁଇଁ କାଲି ବାବା ଆଣିଥିଲେ କିଣିକି ତ, ତାକୁ ତରକାରୀ ହବ ଆଉ
ହଁ ଆଉ ଘରେ ସବୁ କଣ କରୁଛନ୍ତି? ଆପଣଙ୍କର?
ଆମର ସେ ଯୋଉ ଆମର ପାନ ଚାଷ ହୁଏତ ଏପଟେ।
ଆଛା, ଆପଣଙ୍କର ପାନ ଚାଷ କରନ୍ତି?
ଆଜ୍ଞା ସିଏ ଯାଇଛନ୍ତି ସେଇଆଡେ ଆଜି ତୋଳା ହେଲେ ବିକ୍ରି କରାହେବ ଆଉ
ଆଛା ପାନ ଚାଷ କଣ କେମିତି ହୁଏ ଜାଣିଛନ୍ତି କି?
ମୋର ତ ଏବେ ମ୍ୟାରେଜ ହେଇଛି। ପରିଶ୍ରମ କାମ ଆଉ ବରାଦ୍ ଅଛି ଆଉ ସେଠି ମାନେ ଯୋଉ ମାନେ ବର୍ଷକୁ ଥରେ ତାର କାମ ହେଇଥାଏ ସେ ବ ପ୍ରୋଜ କାମଟା ଆଉ ବହୁତ ମାନେ ପରିଶ୍ ମ ଥାଏ ସେ କାମରେ ବହୁତ ପଇସା ବି ଖର୍ଚ୍ଚ ହେଇଥାଏ। ଆଉ ପାନ ହେରିକା ହେତିରେ ମାନେ ପୋତା ହୁଏ ମାଟି ତଳେ ପୋତିଲେ ସେଇଟା ମ୍
ଆମର ଯୋଉ ପାନ
ଜ୍ଞା
ହଁ ମୁଁ କହିଲି ଆମର ଯୋଉ ପାନ ଯୋଉ ତା ଯୋଉ ଚେର ଥାଏ ସେଇଟା କୁ ପୋତିଲେ ଗଛ ହୁଏ।
ଆଜ୍ଞା।
ଆଛା ଆପଣଙ୍କ ବହୁତ ମାତ୍ରାରେ ହଉଥିବ ପାନ ଚାଷ ତାହେଲେ?
ଆଜ୍ଞା। ହଁ ଯାହେଲେ ବାହାରୁଛି ଆମର ହଁ ଧାନ ହୁଏ। ପାନ ବାହାରେୟ ମାନେ ଥରୁଟେ ତୋଳା ହେଲେ ପାଞ୍ଚ ହଜାର ପାନ ବାହାରୁଛି।
ଆଛା ଆପଣ ପାନ ଖାଆନ୍ତି?
ନାଇଁ ନାଇ
ଆପଣଙ୍କ ଶାଶୁ ମା ଖାଆନ୍ତି?
ନାଇଁ ସିଏ ବି ନୁହଁ ଖାଲି ବାବା।
ଆଛା। ଆଉ ଆପଣଙ୍କୁ କଣ ଟା ଭଲ ଲାଗେ ଖାଇବା ପାଇଁ?
ଖାଇବା ପାଇଁ ତ ମତେ ସାଧା ଉପରେ ସବୁ ଖାଇବାକୁ ଭଲ ଲାଗେ ଆଉ ଆମିଷ୍ ଆମିଷ ସେମିତି କିଛି ପସନ୍ଦ ନୁହେଁ ବଟ ଖାଏ ବେଳେ ବେଳେ ଯୋଉ ଆମର ଅଣ୍ଡା ତରକାରୀ ହେରିକା ହେଲେ ଖାଏ।
ଆଉ ଆପଣ ଛତୁ ଚାଷ ଶିଖିଛନ୍ତି?
ଚାଷ ତ ଶିଖିନି ସେଇଟା ମୁ ଦେଖିଛି ଯୋଉ ମାନେ ପକା ହେଇକି କରା କରନ୍ତି ଯୋଉ ପାଳ ହରିକା ପକେଇ କରନ୍ତି। ଆଉ ନହେଲେ ଯୋଉ ପଚା ବାଳାରେ ଯୋଉ ମାନେ ଘର ଏଇ ଯୋଉ ଛତୁ ହୋଇଥାଏ ମାନେ ମନକୁ ଯୋଉ ଉଠିଥାଏ ଯୋଉ ପାଳ ହେଇଯାଇଥିବ ଲୁଣ ଟିକେ ପକେଇଦେଲେ ଉଠିବ। ଆଜ୍ଞା।
ହଁ। ଏଇଟା ବି ମୁଁ ଶୁଣିଥିଲି ଯୋଉ ଆମର କୁଟା କି ଛଣ ପଚି ଯାଉଥିବ ତା ପରେ ଲୁଣ ପକେଇଦେଲେ ସେ ଖାଲି ଫୁଟେ।
ଆଜ୍ଞା ସେ ଛତୁ ଖାଇବାକୁ କିନ୍ତୁ ଟେଷ୍ଟ ଥାଏ ସେଇଟା।
ହଁ ଭଲ ଲାଗେ କୁ ଟା ଛତୁ କୁହାଯାଏ।ଆମର ଛଣ ପଚି ଯାଇଛି ହଁ ମୁଁ ଯାଉଛି ଆଜି ବହୁତ ଖଣ୍ଡ ଲୁଣ ନେଇକି ପକେଇଦେବି।
ହଁ ହଁ ସେଇଆ। ଆଉ ଯୋଉ ଚାଷ କରାହଉଛି ସେ ଛତୁ ଏତେ ଟେଷ୍ଟ ବି ଆସିବନି।
ହଁ ଏଇ ଛତୁ କଣ ଏତେ ସବୁ ଟେଷ୍ଟ ଆମର ଯୋଉ ଗୁଡା ପ୍ରାକୃତିକ ଛତ୍ ତୁ ଯୋଉଗୁଡା ପ୍ରକୃତିରୁ ଫୁଟେ ସେଇଟା ହିଁ ଟେଷ୍ଟ। ଟା ଆମେ ଯୋଉ ଛତୁକୁ ନିଜେ ମାନେ ଚାଷ କରୁଛନ୍ତି
ଆଞା।
ହୁଏନି କାହିଁକି ଆମେ ବହୁତ କିଛି ଜିନିଷ ଦେଇଥାଉ ତା ଦେହରେ ସାର ଏମତି ସେମିତି ବହୁତ କିଛି ଦିଅ ନ ଦିଆ ହୁଏ ନା। ତ ସେଥିପାଇଁ ସିଏ ଏତେଟା ଭଲ ଲାଗେ ନାହିଁ। ଆଉ ଯୋଉ ଛ ଛତୁ ପ୍ରାକୃତିକ ଛତୁ ହେଇଥାଏ? ସେଇଟା ଭଲ ଲାଗେ। ଆପଣ ବାଲି ଛତୁ ଖାଇଛନ୍ତି? ଯୋଉ ବାଲିରେ
ହଁ ହଁ ସେଇଟା ବି ଖାଇଛି। ସେଇଟା ବଢିଆ ଲାଗେ।
ହଁ। ଆହୁରି ବହୁତ କିଛି ଛତୁର ନାଁ ବି ଅଛି। ଯୋଉ ଛତୁ ବି ପ୍ରାୟ ବି ମାନେ ଆମେ ଆଉ ଗୋଟେ ଜିନିଷ କଣ ଜାଣିଛନ୍ତି ନା ମାଟି ଛତୁ ବି ହୁଏ ଜାଣିଛନ୍ତି?
ଆଜ୍ଞା।
ମାଟିରୁ ଯୋଉ ଛତୁ ହୁଏ?
ସେଟା କଣ ଖିଆଯାଏ?
ହଁ କୁହନ୍ତି ତ ଖାଆନ୍ତି ବୋଲି କିନ୍ତୁ, ଆମର ଏପଟେ ହୁଏ ଯେ ମୁଁ ଡରିକି ଖାଏନି। ଆମ ଗାଁରୁ ସବୁ ଆସି ତୋଳିକି ନେଇଯାଆନ୍ତି, ଆମଠୁ ଖାଆନ୍ତି। କିନ୍ତୁ ମତେ ଆମକୁ ବହୁତ ଡର ଲାଗେ କାଳେ ବିସ କ୍ତ ହେଇଥିବ ଛତୁ ଲୋଭରେ କଣ କିଛି ଯଦି ଦେହ ହେଇଯାଏ? ଆମେ ତ ଆଉ ଜାଣି ନାହାନ୍ତି ନା? ଛତୁ ତ ବହୁତ ଆଡେ ଏବେ ଫୁଟୁଛି।
ଆଜ୍ଞା।
ହୁଁ ଆପଣଙ୍କୁ ଛତୁରେ କଣ ଟା କଲେ ବେଶୀ ଭଲ ଲାଗେ? ଛତୁ ଭଜା ନା ବେସର ନା ଯୋଉ ପତ୍ର ପୋଡା, ଛତୁ ବରା କଣ ଟା ଭଲ ଲାଗେ?
ଆଉ ତରକାରୀ ଭଲ ଲାଗେ?
ଆଚ୍ଛା ।
ମତେ ଏଇ ଯୋଉ ଯୋଉ କିଣିକି ଯୋଉ ଛତୁ ଆଣନ୍ତି? ମତେ ସେଇ ଛତୁରେ ତରକାରୀ ଭଲ ଲାଗେ। ଆଉ ଯୋଉ ବାଡିରେ ଯୋଉ କୁଟା ଛତୁ ଛତୁ ଟା ହୁଏ ସେଇଟା ଆମର ସୋରିଷ ବେସର ଦେଇକି ଯୋଉ ହୁଏ। ଟିକେ ଆମ୍ବୁଲ ଖଟା ଦେଇକି ମତେ ସେଇଟା ଭଲ ଲାଗେ। ଆଉ ହଁ। ଆଉ ବି ସେମିତି ଭ ଭାଜିଲେ ବି ଭଲ ଲାଗେ। କିନ୍ତୁ ମତେ ଟିକେ ଏଇ କିଣା ଛତୁର ତ ତରକାରୀ ଆଉ ଆମ ଯୋଉ ପ୍ରାକୃତିକ ଛତୁର ବେସର ମତେ ଟିକେ ବେଶୀ ଭଲ ଲାଗେ ସେଇ।
ଆଜ୍ଞା।
ହଁ ଆଉ ଆପଣ ପନିର କେବେ ଘରେ କରିଛନ୍ତି?
ଆଜ୍ଞା ବହୁତ ଥର ଅଛି।
କେମିତି କଣ କରନ୍ତି?
ପନିର ଫାଷ୍ଟ ଆମେ ଏ ଯୋଉ ଯଦି ମାନେ କୋଉ ପନିର କହିବି? ମିକ୍ସ ପନିର ନା ଖାଲି ସାଧା ପନିର କହିବି?
ଯାହା କହିଲେ ବି ଚଳିବ କୁହନ୍ତୁ।
ଠିକ ଅଛି। ମୁଁ ମିକ୍ସ ପନିର କହୁଛି। ଆ ପନିର ଫାଷ୍ଟ ଟ ଆମେ କାଟିକି ଛୋଟ ଛୋଟ କରିକି ରଖିବା। ଆଉ ମିକ୍ସ ପନିର କରିବା ପାଇଁ ପରିବା କିଛି କିଛି ସେଥିରେ ପଡିବ। ଯେମିତି କି ପୋଟଳ, ଗଜାର ଆଉ ଆ
ହୁଁ।
ଆ ତାଙ୍କୁ ସବୁ ମାନେ ମାନେ ଅଲଗା ଅଲଗା କାଟିକି, ଛୋଟ ଛୋଟ ପିସ୍ କରିକି ତାକୁ ଅଲଗା ଅଲଗା ଛାଣିକି ରଖିବା। ଆଉ ତାପରେ ତାକୁ ଛାଣିକି ରଖିଦେଇକି ଆମେ ମସଲା ମାନେ ବାଗେଇବା, ଯୋଉ ତା ଦେହରେ ଉମ୍ ମାନେ ଯେତିକି ସବୁ ଜିନିଷ ପଡିବ?
ହଁ।
ଆ ଯେମିତି ପିଆଜ ଆଉ ପିଆଜ ଟମାଟୋ ଆଉ ଅଦା ରସୁଣ। ତାକୁ ଆଉ ତାପରେ ଆମର ଯୋଉ ପଡୁଛି କାଜୁ ମଗଦ ପେଷ୍ଟ। ସେଇଟା ବି ଦରକାର ତ ମୁଁ ତାକୁ। ସେମିତି କଞ୍ଚାରେ ଗ୍ରାଇଣ୍ଡିଙ୍ଗ କରେନି ମୁଁ ଯେମିତି କରେ କହୁଛି ଆ ମୁଁ କଣ କରେ। ପିଆଜ ଆଉ ମାନେ ସବୁ ପିଆଜ ଯୋଉ ଟମାଟୋ ଆଉ ଆମ ରମ୍ ଅଦା ରସୁଣ କାଜୁ ମଗଦ ବାକି ସେଥିରେ ଯୋଉ ଯୋଉ ତେଜପତ୍ର ଟିକେ ପକେଇକି ତାକୁ ଫାଷ୍ଟ ତେଲରେ ଭାଜି ଦିଏ।
ହୁଁ।
ତେଲରେ ଭାଜିକି ତାକୁ ଗ୍ରାଇଣ୍ଡିଙ୍ଗ କରିଦିଏ ଗ୍ରାଇଣ୍ଡିଙ୍ଗ କରିକି ରେ ଉଁ ଖାଲି ତେଲ ପକେଇ କରୋଇ ରେ ଗରମ ହେଇ ସାରିଲା ପରେ ଗୋଟା ମସଲା ପକେଇଥାଉ। ଲୁଗା ମସଲା। ଆଉ ପକେଇି ପକେଇକି ସେଇ ଯୋଉ ପେଷ୍ଟ କରିଥିବୁ ସେ ପେଷ୍ଟ କୁ ଯାହାଲେ ଦଶ ରୁ ପନ୍ଦର ମିନିଟ ଯାଏ ଖାଲି ପଜା ହବ ତାପରେ ଯୋଉ ପରିବା ଯୋଉ ଆମେ ଭାଜିକି ରଖିଥିବା। ପକେଇବା ପକେଇକି ତାକୁ ଟିକେ ପରଜିଦବା ତାପ ତାପରେ ଲାଷ୍ଟକୁ ପନିର ପକେଇ ପକେଇବା ଆଉ ପନି ପକେଇକି ତାପରେ ପାଣି ଟିକେ ଦେବା ତାପରେ ପାଞ୍ଚ ମିନିଟ୍ ଖଣ୍ଟେ ଫୁଟିଗଲେ ତାପରେ ଗରମ ମସଲା ଯୋଉ ଆମର ଧନିଆ ପତ୍ର ପକେଇବା ଆଉ ବଟ ଏମିତି କଲେ ଭଲ।
ହଁ ଭଲ ଲାଗିବ ତା ଦେହରେ ବି ଗୋଟେ କାମ କରିବେ ଆମର ଟିକେ ଅମୁଲ ପାଣି ଟିକେ ଦେଇ କେବେ ହେଲା ଅମୁଲ୍ କୁୁ ଟିକେ ପାଣି କରିକି ଦେଇଦେବେ ଆହୁରି ଦେଖିବେ ଟେଷ୍ଟ ବଢିଆ ତ ଆହୁରି ଆସବ। ହଁ ଅମୁଲ୍ ଟିକେ ପାଣି କରିକି ତାକୁ ଭିତରେ ତାର ବି ଗୋଟେ ଟୁ ଭଲ ଟେଷ୍ଟ ଆସିଯାଏ ମାନେ ଗୋଟେ କ୍ରିମି କ୍ରିମି ଯେମିତି ଟେଷ୍ଟ ଆସେ ଭଲ ଲାଗେ।
ମତେ କିନ୍ତୁ ଏମିତି ହିଁ କଲେ ଭଲ ଲାଗେ ବଟ କଞ୍ଚରା କଲେ ଏତେ ଭଲ ଲାଗେନି ମୁଁ ବି ପନିର
ଆଉ ଯୋଉ ବଟର ପନିର ଯୋଉ କରନ୍ତି ଶିଖିଛନ୍ତି?
ବଟର ବଟର ପନିର ମୁଁ କରିନି କେତେବେଳେ।
ନି ଆଚ୍ଛା। ମୁଁ ବି କେବେ କରେନି କି ଖାଏନି କାହିଁକ ନା ମୁଁ ହଁ। ମୁଁ ଘିଅ ବଟର ଏସବୁ ମୁଁ ଟିକେ ଭଲ
ହଁ ମୋର ମୋର ବି ସେଇ ପତନ ନୁହେଁ ଘିଅ ହରିକା।
ବଟର ଚିକେନ ବି ହୁଏ କିନ୍ତୁ ମୁଁ ଏଇ ଯୋଉ ଘିଅ ହେଲା ବଟର ହେଲା ମୋର ଟିକେ ଏ ସବୁ ଟିକେ ମୋର ପସନ୍ଦ ନୁହେଁ ସେଥିପାଇଁ ମୁଁ ସେଗୁଡାକୁ ଖାଏନି ମୁଁ ଏମିତି ବିରିୟାନୀ ବି କରେ ତା ଦେହରେ ବି ଘିଅ କେବେ ବି ମୁଁ ପକାଏନି। କୁହନ୍ତି କି ଘିଅ ପକେଇଲେ ଟେ ଭଲ ମାନେ ବାସ୍ନା ଆସ ସେ ବିରିୟାନୀ ଟି ଭଲ ହୁଏ କିନ୍ତୁ ମୁଁ ତାକୁ କେବେ ଇଏ ମାନେ ପକାଏନି କାହିଁକି ପକାଏନି ନା ମତେ ତ ଘିଅ ହିଁ ମତେ ମାନେ ଭଲ ଲାଗେନି। ଆମ ଘରେ ସବୁ ଖାଇଲେ ଘିଅ ପକ ପକେଇ ଖାଆନ୍ତି ମୁଁ କହିବି ମୋର କାଢି ଦିଅ ତାପରେ ଘିଅ ପକେଇ ଖାଅ କାହିଁକିନା ମୋର ଘିଅ ପସ ବୋଧେ ସବୁ ଖାଏ କିନ୍ତୁ ଘଝିଅ ମୁଁ ଖାଏନି।
ଆଜ୍ଞା ସମସ୍ତଙ୍କର ପସନ୍ଦ ହବ ଆଉ।
ହଁ ଆପଣ ଘିଅ କରିବା ଶିଖିଛନ୍ତି?
ଘିଅ ଶିଖିନି ବଟ୍ ଆମ ବୋଉଙ୍କ ଠକୁ ଦେଖିକି ଟିକେ ଟିକେ ଶିଖିଛି ଆଉ।
ଆଚ୍ଛା ବୋଉ ମାନେ ବଉ ନା ଶାଶୁମା?
ନାଇଁ ଶାଶୁ ନୁହଁ ଆମ ବୋଉ ଆମ
ବୋଉ ବୋଉ ହଁ ହଁ।
ମୁଁ ତ ଶିଖିନଥିଲି କିଛି ରୋଷେଇ ବି ଏମିତିରେ ବି ଆମ ଘରେ କିଛି ଶିଖିନଥିଲି। ଵଟ୍ ଆମ ଭାଇ ସବୁ ମାନେ ଯୋଉ ଭଲ ଭଲ କରନ୍ତି ଯେମିତି କି ଚିକେନ ହଉ ଏଇ ପନିର ହେ ଯୋଉ ଏନା ଆପଣଙ୍କୁ ଯେମିତି କହିଲେ ପନିରଟା କେମିତି ତିଆରି ହୁଏ ସେଇଟା ବି ମୁଁ ମୋ ଭାଇଠୁ ହିଁ ଶିଖିଛି। ଆଉ ଚିକେନ ବି ସେଇ ଭାଇଠୁ ଶିଖିଛି ଆଉ ଏମିତି ବହୁତ ଜିନିଷ